ହ
ହାଲୋ ମାଡ଼ାମ୍ ନମସ୍କାର।
ନମସ୍କାର ମ୍ୟାଡ଼ମ୍।
ଆଜ୍ଞା ମୋ କଥା ଶୁଣି
କଣ କରୁଥିଲେ ଆପଣ? ଆଜ୍ଞା ଆଜ୍ଞା।
ପୁଅ କାମରେ ଟିକେ ବ୍ୟସ୍ତ ଥିଲି ଆଉ।
ଆଜ୍ଞା।
ଆଉ ଆପଣ?
କିଛି ନାଇଁ ଏମତି ବସିଥିଲି।
ଖରା କେମତି କଣ ହଗ ହଉଚି?
ଖରା ତ ବହୁତ ଜୋରେ ହଉଚି କାଲି ବର୍ଷା ହେଇଥିଲା କିନ୍ତୁ ଆଜି ଫୁଣି ସେ ଯୋଉ ଖରାକୁ ସେଇ ଖରା। ପୁଣି ହଉଛି
ଉଁ ହୁଁ।
ଆପଣଙ୍କ ଆଡ଼େ କେମତି କଣ ହଉଚି ଖରା? ଆଜ୍ଞା।
ଖରା ରେ ବହୁତ ଜୋରେ ଖର୍
ହଁ
ମୁଁ କହିଲି କି ବନ୍ଦ ତ ହଉନି ଆଉଁ ଆଗୁକୁ ରଜ ଆସୁଚି। ହେଲା କି ଆଉ ଆପଣ ରଜରେ କଣ କେମତି ରଜ ଟାକୁ ପାଳନ କରନ୍ତି?
ହହଁ ଗାଁ ରେ ଗାଁ ରେ ଥିଲାବେଳେ ଯେତ ଯେତେବେଳ ଆଜ୍ଞା ତ ରଜ ଟାଇମ ରେ ଗାଁରେ ରହିଲେ ମାମୁଁ ଘରେ ସେଇଠି ବେଶୀ ମଜା ହୁଏ, ତ ସେଠି ସକାଳୁ ସେମିତି ଉଠିକି ଗାଧୁଆ ପାଧୁଆ କରିକି ନୂଆ ଡ୍ରେସ ପିନ୍ଧିକି ସଜବାଜ ହେଇକି ତାପରେ ବଡ ମାନଙ୍କୁ ଆଜ୍ଞା।
ତମ କଥା, କହିଲେ କି ଯା କହୁଛନ୍ତି ନା ଟିକେ ମାନେ ଜଲଦି ଜଲଦି କହୁଛନ୍ତି ଟି ଟିକେ ଏମିତି
ଆଜ୍ଞା ତ ରଜରେ ଯେତେବେଳେ ମାମୁଁ ଆଜ୍ଞା
ହଁ।
ରଜରେ ଯେତେବେଳେ ମାମୁଁ ଘରେ ରହୁ ସେଇ ରଜରେ ଯେତେବେଳେ ମାମୁଁ ଘରେ ରହୁଛି ସେତେବେଳେ ସେଇଠି ମଜା ହଉଛି। ତ ସକାଳୁ ଗାଧଇ ପାଧେଇ ଆଜ୍ଞା ତ ଗାଧେଇ ପାଧେଇ ସାରିକି ନୂଆ ଡ୍ରେସ ପିନ୍ଧିକି ତା ପରେ ସଜବାଜ ହେଇକି ବଡ ମାନଙ୍କୁ ପ୍ରଣାମ ବଡ ମାନଙ୍କୁ ପ୍ରଣାମ କରୁ, ତାପରେ ପିଠା ପଣା କରିକି ଘରେ କରାହେଇଥିବ ନା। ତ ସେଠି ପିଠାପଣା ଖାଉ, ତାପରେ ସାଙ୍ଗସାଥିଙ୍କ ସାଙ୍ଗସାଥିଙ୍କ ଘରେ କି ପଡିଶା ଘରେ ତାଙ୍କ ଘରକୁ ବି ଯାଇକି ପିଠା ଖାଇବୁ। ତ ମଜା କରିବୁ ଫୁଣି।
କହିଲେ ହଁ ମୁଁ କହିଲି କି ଯୋଉ ପିଠାପଣା କଥା କହିଲେ କଣ କଣ ପିଠା ସବୁ ଆପଣଙ୍କ ଘରେ ହୁଏ ରଜରେ?
ଓ ପିଠା ସେଇ ଯୋଉ ପୋଡ ପିଠା ହୁଏ, ଆଉ ସୁଜି ପି ଠା ହୁଏ ସେ ଚକୁଳି ଇଟିଲି ହେରିକା ସବୁ ପ୍ରାୟ ପ୍ରକାର କରନ୍ତି ମାମୁଁ ଘରେ ନା। ତ ବେଶୀ ଗେହ୍ଲା ତ ସେଠି ସବୁ ପ୍ରକାର ଆଜ୍ଞା
ମୁଁ କହିଲି କି ପୋଡ ପିଠା ଆପଣ ଖାଇଛନ୍ତି କହୁଛନ୍ତି ପୋଡପିଠା କେବେ ଆପଣ କରିଛନ୍ତି?
ନା ନା ମୁଁ କେବେ କରିନି।
ଆଉ ଘରେ କେତେବେଳେ ପ୍ରସ୍ତୁତ ହେଲା ବେଳେ ଦେଖିଛନ୍ତି?
ନା ମୁଁ ସେସବୁ କେତେବେଳେ ଦେଖିନି ରୋଷେଇ ଉପରେ ମୁଁ କିଛି ଦେଖିନି କିଛି କରିନି, ଘରେ ବି କିଛି କରିବାକୁ ଦିଅନ୍ତିନି, ତ ଘରେ କରନ୍ତି ମୁଁ ଯାହା ଖାଏ।
ପିଠା କଣ ମାନେ ଆପଣ ଯୋଉ ଖାଆନ୍ତି ମାନେ ଯୋଉଟା ଆମର ଅ ଚାଉଳରେ ଖାଲି ହୁଏ ଯୋଉଟା ସେଇ ପୋଡପିଠା ଖାଇଛନ୍ତି, ନା କ୍ଷୀର ପୋଡପିଠା ବି ଆପଣ ଖାଇଛନ୍ତି?
ଚାଉଳର ଯୋଉଟା ହୁଏ ସେଇ ପୋଡ ପିଠା ଖାଇଛି। କ୍ଷୀର ବାଲା ପୋଡପିଠା ଖାଇନି। ଆଜ୍ଞା ଆପଣଙ୍କୁ ଜଣା ଆପ ଆଜ୍ଞା ଆପଣଙ୍କୁ ପୋଡ଼ ପିଠା- ଆଜ୍ଞା।
ଆଜ୍ଞା ମୋତେ ନା ପୋଡ଼ ପିଠା ମୁଁ ତ କେବେ କରିନି, ବାକି ସାଙ୍ଗ ସାଥି ସି ମାନେ ଯଦି କୁହନ୍ତି ହୁଁ ପୋଡ଼ପିଠା ଯୋଉଟା ହୁଏ
ଆଜ୍ଞା।
ହୁଏ ହେଲା କି ଆମର ସାଧାରଣତଃ କଣ କି? ଯୋଉଟା ଖାଲି ଯୋଉଟା ଚାଉଳରେ ଆଉ ପାଣି ଦେଇକି ଖ ଖାଇବା ପା
ହୁଁ ଆଜ୍ଞା ଆପଣଙ୍କ ଭଏସ ଟିକେ ମଝିରେ କଟ ହେଇଯାଉଛି।
ପ୍ରସ୍ତୁତ ଅ ହଁ ଏବେ ଶୁଣାଯାଉଛି କ୍ଳିଅର ଶୁଣ ଯାଉଛି ଆପଣ ଶୁଣିପାରୁଛନ୍ତି ମୋ କଥାକୁ?
ହଁ ଏବେ ସୁବୁଛି।
ଆଜ୍ଞା ମୁଁ କହିଲି କ୍ଷୀର ପୋଡ଼୍ ପିଠା ଆମେ ଯୋଉ ପ୍ରସ୍ତୁତ ଥାଉ ନା ସେ କ୍ଷୀରରେ
ଆଜ୍ଞା।
ଉ ଚୁନ୍ ଚୁନା ଟାକୁ ପକେଇକି ଜନ୍ତିକି କରିଥାଉ ହେଲା। ଫାଷ୍ଟ ଆମେ କ୍ଷୀରଟାକୁ ଉ-ଉ ଫୁଟେଇଦବା ତା ଦେହରେ ଆମର ଯାହା ସବୁ ରହିଲା ଶୁଖିଲା ଉଁ-ଉ-ଉ ଡ୍ରାଇ ଫ୍ରୁଟ ଯାହା ସବୁ ରହିଲା ଯେମି
ଆଜ୍ଞା।
ପକେଇ ପାରିବେ କି ଗୋଲମରିଛ ଆଉ ଯାହାବି ଚାହିଁବେ ଯେତେ ପ୍ରକାର ସବୁ ଅଛି ଯାହା ଇଚ୍ଛା କରିବେ ଯୋଉଟା କି ଆଖିକି ବି ସୁନ୍ଦର ଦେଖା ଯାଉଥିବ। ହେଲା କି।
ଆଜ୍ଞା ଆଜ୍ଞା।
ପକେଇକି ସେଇଡୁ ଧୀରେ ଧୀରେ କଣ କରିବେ ଯୋଉ ଚୁନା ଟା ଖିଲା କର ଚାଉଳ ଟା ଯ ଗୁଣ୍ଡ କରିକି ଥିବ
ଆଜ୍ଞା।
ହଁ ସେ ଚୁନା ଟାକୁ ଧୀରେ ଧୀରେ ପକେଇକି ଗୋଳେଇ କି ଭଲ ସେ ଜନ୍ତି ହବ ଯେତେବେଳେ ଜ ଜନ୍ତୁଣୀ ହେଇଗଲା ପରେ ତାକୁ ଗୋଟେ ପାତ୍ର କୁ କାଢିଦେବେ। ହେଲା କି କାଢିକି ଯେମିତି ଯଦି ଚାହିଁବେ ଆମର ଗାଁ ଗହଳିରେ ଲୋକମାନେ କଣ କରନ୍ତି କି ଆଗେ ଯୋଉ ପୋଡପିଠା ସବୁ ବହୁତ ଲୋକ ଅଛନ୍ତି
ଆଜ୍ଞା।
ମାଟିର ହେଲା କି କଲମ ବି ରହିକି ନାଇଁ ତ-ଅ-ଅ ଗ୍ୟାସ ରେ କି ଏବେ ସବୁ ନୂତନ ପ୍ରଣାଳୀ ଯେମିତି ସବୁ ବାହାରୁଛି କରୁଛନ୍ତି ସେମିତି ବି ଆପଣ କରିପାରିବେ।
ଆଜ୍ଞା।
ହଁ ଆଉ ମ୍ୟାଡ଼ାମ ଆପଣ ଦୋଳି ଖେଳିବାକୁ ରଜରେ ଯାଆନ୍ତି?
ହଁ। ଏଇଠି ତ ଏବେ ତ ବାହାରେ ଅଛି ତ ଗାଁରେ ଥିଲା ବେଳେ ବି ଅଜା ନିଜେ ଦୋଳି କରନ୍ତି। ତ ଖେଳୁ କିନ୍ତୁ ଏବେ ତ ବାହାରେ ରଜ ମହୋତ୍ସବ ହଉଛି ତ ସେଠି ବି ଦୋଳି ଅ ଛି ଦୋଳି ପଡିଛି ଯଦିଓ ସେଠି ବି ଯାଇକି ଦୋଳି ଖେଳଉଛି।
ଆଜ୍ଞା ଆଜ୍ଞା। ଆପଣ ଯୋଉ ଦୋଳି ଖେଳିଆକୁ ଯାଆନ୍ତି ସେ ଦୋଳି ଆପଣଙ୍କର କଣ ଏଇ ଯୋଉ ବାଉଁଶ ଆଉ ପଟାରେ ଲାଗି ଥାଏ ନା କଣ କେମିତି ଲାଗିଥାଏ?
ନା ସେଟା ମାନେ-ଏ-ଏ ଯୋଉ ଅଛି ପିଢା ଦୋଳି କହନ୍ତି ପିଢାରେ ସେଇ ଅ ହ୍ୟାଲୋ
ହଁ କୁହନ୍ତୁ ମ୍ୟାଡାମ ଶୁଣିପାରୁଛି।
ହଁ ଯୋଉ ଥାଏ-ଏ-ଏ
ହଁ ଯୋଉ ଦଉଡ଼ିରେ ବନ୍ଧା ହେଇକି ଥାଏ ତାପରେ ତଳେ ଯୋଉ ବସିବାକୁ ପିଢା ହେଇଥାଏ ତ ସେଇଟା ପିଢା ଦୋଳି ଯୋଉ କହନ୍ତି ନା କଣ ସେଇଟା ହଁ ହଁ ଆଜ୍ଞା
ଆଜ୍ଞ ଆଜ୍ଞା ଆପଣଙ୍କ ଆଡେ ପିଢା ଦୋଳି ତାକୁ କୁହନ୍ତି?
ଆଜ୍ଞା ଯୋଉ କଣ ବାଉଁଶରେ ବି ବାଉଁଶ ପୁରା ଗୋଟେ ଲମ୍ବା ବାଉଁଶ ଥିବ ସେଥିରେ ଗୋଟେ ଠିଆ ହବାକୁ ଥିବ ଛୋଟ ବାଉଁଶ ଟେ ଦିଆଯାଇଥିବ ସେଥିରେ ବି କଣ ଦୋଳି ଖେଳନ୍ତି। କିନ୍ତୁ ମୁଁ ସେ ଦୋଳି କେବେ ଖେଳିନି ବାଉଁଶ ଦୋଳି କହବନ୍ତି ନା କଣ ମୁଁ ଖାଲି ପଟା ଦୋଳି ଖେଳିଛି।
ଆଜ୍ଞା ଆଜ୍ଞା ଡର ଲାଗେନି କେ ପଟାରେ ଖେଳିଲା ସେ ତ ବହୁତ ଉଚ୍ଚାରେ ଲାଗିଥିବ।
ନା ନା ସେ ଆଉ ମଜା ଲାଗେ ଉଚ୍ଚାକୁ ଗଲା ବେଳକୁ।
ଆଜ୍ଞା ଆଜ୍ଞା।
ଆଜ୍ଞା ମୁଁ କହିଲି ହଁ ସେ ଯୋଉ ପଟା ଦୋଳରେ ଡର ଲାଗେନି କେବେ ସେ ସେଥିରେ ଖେଳିବାକୁ ମଜା ଲାଗେ ତ ବହୁତ ଉଚ୍ଚା ଯାଏ ଯାଉଥିବ ତ ପହଞ୍ଚା ମାରିକି ଖେଳିବାକୁ ମଜା ଲାଗେ।
ଆହ ବସିକି ଖେଳନ୍ତି ସବୁବେଳେ ଯେତେବେଳେ ଖେଳନ୍ତି?
ଆଜ୍ଞା ଆଜ୍ଞା।
ଆଜ୍ଞା କଣ ସେଟା କଣ ଆମର
ଆଜ୍ଞା। ହଁ ମୁଁ କହିଲି କେତେ ପ୍ରକାର ତ ଦୋଳି ଅଛି ଶୁଣିଛି ଯାହା କିନ୍ତୁ ଆଜ୍ଞା ବୁଲାବୁଲି କରିକି ସେଇଠି ସେଇଠିି ଦୋଳି ହେରିକା ଖେଳୁ ତ ମଜା ମସ୍ତି କରୁ ରଜ ପାନ ବି ହେଇଥାଏ ଯୋଉ ତାକୁ ଖାଉ। ଏମିତି ସବୁ କରିଥାଉ ନା ମୁଁ ଖାଇନି କିନ୍ତୁ ସେମାନେ ଖାଆନ୍ତି ଯାଆନ୍ତି କିନ୍ତୁ ଆଜ୍ଞା ମିଠା ପାନ ଖାଇଥାଏ ଯୋଉ ରଜ ବେଳକୁ ଯୋଉ ମିଠା ପାନ ଖାଇଲେ ଯେମିତି ସେଇଟା ଖାଇଥାଏ।
ହ୍ୟାଲୋ ହ୍ୟାଲୋ ମ୍ୟାଡାମ ଶୁଣି ପାରୁଛନ୍ତି?
ଆଜ୍ଞା ଆଜ୍ଞା କୁହନ୍ତୁ।
ମୁଁ କହିଲି ମିଠା ପାନ ଖାଆନ୍ତି।
ଆଜ୍ଞା ଯୋଉ ରଜପାନ ମିଠା ର ଯୋଉ କରା ହେଇଥାଏ ସେଇଟା ଖାଏ।
ଆଉ ଯୋଉ ମ୍ୟାଡାମ ଆପଣ ଯୋଉ କହିଲେ ର ହୁଏ ଆପଣ ଭାଗ ନିଅନ୍ତି?
ନା ଆମ ମାମୁଁ ଘର ପଟେ ସେମିତି କିଛି ହେଇନି କେବେ।
ଓହ ଆଉ କୋଉଠି ଯେବେ ହୁଏ ଆପଣ ଯାଆନ୍ତିନି ଦେଖିବା ପାଇଁ? ହଁ ଆମର ଏପଟ ରେ ବି ତ ହୁଏ। ଉଁ ଝିଅ ମାନ ସବୁ ନାଚନ୍ତି ଗୀତ ଗାଆନ୍ତି ଝୋଟି ଚିତା ଯଉ ସବୁ ଅ ଙ୍କନ ହୁଏ ସେ ସେ ସବୁ ମଧ୍ୟ କର ନ୍ତି। ଆଉ ସାଙ୍ଗସାଥି ମାନେ ବୁଲିବାକୁ ବନ୍ଧୁ ବାନ୍ଧବ ଘରକୁ ଯାଆନ୍ତି। ଏମିତି ସବୁ ହୁଏ ଆଉ। ଆଉ ଏ ବର୍ଷ ମୁଁ କହିଲି କି ଯୋଉ ଗରମ ହଉଚି। ଆଜ୍ଞା
ଆଜ୍ଞା ଆଜ୍ଞା କୁହନ୍ତୁ।
ମୁଁ କହିଲି ଯୋଉ ଗରମ ହଉଚି
ଆଜ୍ଞା।
ଆପଣ ସେ ଯିବ
ରଜ ଟାଇମ ରେ ତ କଣ ଯେତେ ହେଲେ ବି ନୂଆ ଡ୍ରେସ ପିନ୍ଧିଥିବୁ ନା ତ ଅ ଯୋଉ ଅଛି ରଜ ମହୋତ୍ସବ ପଡୁଚି ତ ସେଠିକି ଦେଖିବାକୁ ଯିବୁ। ଗାଁ ରେ ଥିଲେ ତ ବହୁତ ଜାଗା ଅ ମାମୁଁ ଘର ହେରିକା ପଡିଶା ଘର ହେରିକା ସବୁ ପିଇସି ଘର ହେରିକା ବୁଲାବୁଲି କରୁ ସିନା କିନ୍ତୁ ଏଠେଇ ତ ଅଛୁ ବାହାରେ ଅଛୁ। ତ ସେଇ ରଜ ମହୋତ୍ସବ ଯେତେବେଳେ ହଉଚି ତ ସେଠିକି ଯାଉଚୁ ବୁଲାବୁଲି କରିକି ଦୋଳି ଖେଳିକି ଆସିଚୁ। ଆପଣ ଆପଣ କଣ କରନ୍ତି ରଜରେ? ରଜ ଟାଇମ ରେ କଣ ହ୍ୟାଲୋ। ହଁ ମୁଁ କହିଲି ଆପଣ ରଜ ଟାଇମରେ କୁଆଡେ ବୁଲାବୁଲି କରିଆକୁ ଯାଆନ୍ତି?
ହଁ ସେମିତି ବନ୍ଧୁ ଘର କି କିମ୍ବା ଆମର ପାଖର ପାଖରେ ଯୋଉଠି ଦର୍ଶନୀୟ ସ୍ଥାନ ଯଦି କିଛି ଥିବ ଦେବା ଦେବୀଙ୍କର ସେ ସବୁ ଜାଗା ଯାଉ। ବାକି ଟିକେ ଖରା ଗରମକୁୁ ଟିକେ ଦେଖିକି। କରିବାକୁ ପଡେ ଆଉ।
ଆଜ୍ଞା ଏ ବର୍ଷ ତ ବହୁତ ଖରା ହଉଚି।
ହଁ ଖରା ତ ବାହାରକୁ ବାହାରି ବି ହଉନି ଗୁଳଗୁଳି ବି ବହୁତ ଜୋରେ ହଉଚି।
ଆଜ୍ଞା ବହୁତ ଜୋରେ ହଉଚି।
ଆଜ୍ଞା ମ୍ୟାମ୍ ଆପଣ ଆଉ ଗୋଟେ କି ପିଠା କଥା କହିଲେ କଣ ପିଠା ମତେ କହିଲେ ସୁଜି ପି ଠା କରନ୍ତି। ମାନେ ସେଇଟା କଣ ସୁଜି ରେ ମଣ୍ଡା ପିଠା।
ହଁ ମଣ୍ଡା ପିଠା ଯୋଉ ମଣ୍ଡା ପିଠା କହୁଛନ୍ତି ସେଇଟା ହିଁ ସୁଜି ପିଠା।
ତା ଭିତରେ କଣ ପୁର ଦିଆଯାଏ ଆପଣଙ୍କ ଆଡେ?
ଅ ଯୋଉ ନଡିଆ ନଡିଆ କୋରା ହେଇକି ତାକୁ ନଡିଆ କୋରା ହିଁ ଦିଅନ୍ତି ଯୋଉ ଚିନି ଇଏ କରିକି କ ଚିନି ନଡିଆ କୋରା ଚିନି ହେରିକା ଯୋଉ ଇଏ କରିକି ଦିଅନ୍ତି ସେଇଟା ହିଁ।
ଓହୋ ହୋ ଆମ ଆଡେ ଛେନା ମଧ୍ୟ ଦିଅନ୍ତି ତା ଦେହରେ।
ଓହୋ ଆଚ୍ଛା।
ଛେନା ଦେଲେ ତାର ପୁରଟା ମିଶିଲେ ଟିକେ ନଡିଆ ଛେନା ଟିକେ ବେଶି ସୁୁଆଦିଆ ଲାଗ ଗିବ।
ଆଜ୍ଞା।
ଆପଣ କେବେ କରିକି ଦେଖିବେ ଖାଇବେ। ଆଜ୍ଞା ଆଜ୍ଞା ହଉ ମ୍ୟାଡାମ ମୁଁ କହିଲି କି ଉ ଆଉ ଟିକେ ମୁଁ ପରେ କେବେ ଆପଣଙ୍କୁ କଲ୍ କରିବି ଆଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା ମତେ ବି ବହୁତ ଭଲ ଲାଗିଲା।
ଆଜ୍ଞା୍ ମ୍ୟାୟାମ ର
ଆଜ୍ଞା ଆଜ୍ଞା ଆଜ୍ଞା।